ହ୍ୟାଲୋ ହ୍ୟାଲୋ।
ହଁ ଭାଉଜ।
ହଁ କଣ କରୁଛ?
କିଛି ନାହିଁ ଏଠି ଟିକେ ଏପଟ ସେପଟ ହଉଛି ଆଉ।
ଆ ହ ନାଇଁ ମୁଁ ଏଇନା ଖା ମୁଁ ଏଇ ଖାଇକି ଉଠିଲି ଲୋ
ହଁ ହଁ।
ଖାଇକି ଉଠିଲି ଯୋଉ ସକାଳେ ସକାଳୁ ପୁଅ ହେରିଆ ଖାଇକି ଗଲେ ତାପରେ ରୋଷେଇ ସାରିଲି ରୋଷେଇ ଗରମ ଲାଗିଲା ଟିକେ ବସିଲି ବସିକି ଏଇ ଖାଉଛି ଆଉ ଖାଇକି ଉଠିଲି ଆଉ। ତାପରେ ଆଜି ଟିକେ ମଞ୍ଜା ତରକାରୀ କରିଥିଲି।
ହଁ।
ହଁ ସେ ଡେ଼ରି ହେଲା ଟିକେ କାଟୁ ସେ ଜିନିଷ ଟା ଦେଶୀ ଜିନିଷ ଟା ଟିକେ କାଟୁ କାଟୁ ଡ଼େରି ହେଲା ଆଉ।
ଆଚ୍ଛା।
ମଞ୍ଜା କରନ୍ତି କେମିତି ଜାଣିଛ ନା?
ନା ନା ମୁଁ କେବେ କରିନାହିଁ ମଞ୍ଜା ଖାଲି ଶୁଣିଛି କିନ୍ତୁ କେବେ କରିନି। କେମିତି କରନ୍ତି ମୋତେ ଟିକେ ରେସିପି ବତା ମୁଁ କରିବି ନେଷ୍ଟ୍ ଟାଇମ୍।
ମଞ୍ଜାକୁ ସବୁ ଛୋଟ ଛୋଟ କରି କାଟିଦ
ହଁ।
କାଟିକି ତାକୁ ଟିକେ ଛାଣିଦବ।
ହୁଁ।
ଛାଣି ଦେଇକି କଣ କରିବ ନା ତା ସହିତ ଦୁଇଟା ସୋରିଷ ଜିରା ଲଙ୍କା, ରସୁଣ ବାଟିଦବ।
ଆଚ୍ଛା।
ବାଟି ଦେଇକି ଦେହକୁ ତେଲ ପକେଇ ଦେବ ଫୁଟଣ ପକେଇଦବ ପକେଇ ଦେଇକି ମଞ୍ଜା ପକେଇ ଦେବ। ମଞ୍ଜା ପକ ପକେଇ ଦେଇକି ଯାହା ବାଟଣ ବାଟିଥିବ ଢ଼ାଳି ପକେଇଦବ। ପକେଇଦେଇ ତାକୁ ଢଙ୍କେଇ ଦବ ଟିକେ ସିଝି ଆସିଲା ପରେ ତାକୁ କଣ କରିବ ତାୱାରେ ଢା଼ଳିଦବ।
ଆଚ୍ଛା।
ତାୱାରେ ଢ଼ାଳି ଦେଲେ ଢଙ୍କେଇ ଯୋଉ ଶିଳ ପୁଆଟେ ନଦୀ ଦେଲେ ସେଇଟା ପାଣି ଅଂଶଟା ଟିକେ ମରିଯିବ ମରିଗଲେ ଟିକେ ପୋ ପୋଡ଼ା ହେଇଯିବ ଆଉ ସେଇଟା ଟିକେ ଖାଇବାକୁ ଭଲ ଲାଗିବ ଆଉ। ଜନ୍ତା ପୋଡ଼ା ଆଉ ଟାଇପ୍ ରେ ହେବ ଆଉ।
ଆ ସେମିତି ଲୋକ ଫୁଣି କଣ କଣ ପତ୍ରରେ ବି ପୋଡ଼ନ୍ତି କଣ ଜନ୍ତାପୋଡା କହନ୍ତି।
ହଁ, ହଁ ପତ୍ରରେ ପୋଡ଼ା ଅଛି। ପତ୍ର ସେଟା ହେଲା ପତ୍ର ଏଇଟା କ କଦଳୀ ପତ୍ର। ସେ କଦଳୀପତ୍ରରେ, ଶାଳୁଆ ପତ୍ରରେ ସେ କଣ କରନ୍ତି ସବୁ ଗୋଳେଇ ଦିଅନ୍ତି ଗୋଳେଇ ଦେଇକିନା ତମେ ତାୱାରେ ଉଁ ପତ୍ର ଦେଇକି ବସିବ ନହେଲେ ନାହିଁ ଚୁଲିରେ ବି ପୋଡ଼ିପାରିବ।
ଆଜ କାଲି ଆଉ ସେମିତି କେହି କରୁନଥିବେ। କାହିଁକିନା ଆଜିକାଲି ଆଉ ତ ଚୁଲି ନାହିଁ ନିଆଁ କୋଉଠୁ ଆଣିବେ ଯେ ପୋଡିବେ। ସବୁ ସେ ତାୱାରେ ସବୁ ଜିନିଷ ପୋଡା ପୋଡି କରୁଛନ୍ତି।
ତାୱରେ ବସେଇ ଦେଇକି ଥାଳି ଢଙ୍କେଇ ଦେବେ। ଢଙ୍କେଇ ଦେଇକି ଶିଳ ପୁଆ ଟିକେ ନଦୀ ଦେବେ ଆଉ।
ହଁ, ହଁ, ହଁ, ହଁ ହଁ ସେ ବି ହେଇଯିବ ଆଉ।
ହୁଁ। ଆଉ ସେଇଟା କରିଥିଲି ଟିକେ ଲେଟ ହେଲା, କଲରା ଦିଟା ଭାଜିଲି।
କଲରା ଟା ଖାଇବା କଥା ଦେହ ପାଇଁ ପିତା, ବହୁତ ଭଲ।
କଲରା ବି ସୁଦ୍ଧା ଚଟଣି କରିଥିଲି।
ହଁ, କଲରା ବି ଚଟଣି ହଉଛି ତାହେଲେ?
ହଁ, ହଁ।
ଆଚ୍ଛା!
କଲରା ଚଟଣି କଣ କରିବ ପୋଡ଼ିଦବ।
ହଁ।
ହୁଁ, କଲରା ଏତେ ପୋଡ଼ିବ ଯେ ବ୍ ଆଉ ଆଗତେ ଏଇନା ଚୁଲି ନାହିଁ କଣ କରିବ ପୋଡ଼ିବ ତୁମେ ସିଝେଇଦବ। ସିଝେଇ ତାକୁ ରସୁଣ, କଞ୍ଚାଲଙ୍କା ଜିରା ଦିଟା, ଦେଇକି ତାକୁ ଛେଚିଦବ ଛେଚିବ କଣ ଆଜିକାଲି ତ ଆଉ ଶିଳ ବି ନଥିବ ଘରେ।
ଓହୋ! ହେମଦସ୍ତା ନୁହଁ। ଆଜିକାଲି ଗ୍ରାଇଣ୍ଡର ତ ହେଲା ସମସ୍ତେ ଗ୍ରାଇଣ୍ଡିଙ୍ଗ କରିଦଉଛନ୍ତି।
ନା ଆମେ ଯାହାହେଲେ ଗାଁରେ ରହିଛୁ। ଆମର ଶିଳ ଅଛି, ଆମେ ଶିଳ ବଟାରେ କରିଛୁ।
ହୁଁ।
ହଁ, ମୁଁ କଣ କଲି ପୋଡ଼ି ଦେଇଥିଲି। ମୁଁ ଚୁଲି ଜାଳିଥିଲି।
ହୁଁ, ହୁଁ।
ଚୁଲିରେ ପୋ କଲରାକୁ ପୋଡ଼ିଦେଲି। ଦେଇକି ଛେଚି ଦେଇଛି। ହୁଁ, ସିଏ ବି ବଢିଆ ଲାଗିବ।
ହଁ, ହଁ।
ରସୁଣ ଅଦା ଦେଇକି ଛେଚି ଦେଇକି କରିବ। ତମେ ଥରେ ଟ୍ରାଏଲ୍ କରିବ ତମ ଘରେ।
ହଁ, ହଉ ଦେଖିବା କରିବା।
ହଉ ନା ଯୋଉଗୁଟା କହିଲ ଭଲ ଜିନିଷ ଗୁଡା କହିଲ। ମୁଁ ବି ଟ୍ରାଏ କରିବି। ଘରେ କରିକି
ତ
ଵଡି ଚୁରା। ଆ ତମର ଆଜି ଭଲ ଆଇଟମ କରିଛ ଆଉ। ହୁଁ ହୁଁ।
ଆଉ ପଖାଳ ଭାତ ଆଉ।
ହଁ।
ହଁ ହଁ।
ସେ ଖାଇବାକୁ ଦେଇକିନା ସମସ୍ତେ ବୋଉ ଖାଇଲେ ବାପା ଖାଇଲେ। ଆଉ ତ ମ ନନା ଖାଇଲେ। ସେ ଖାଇସାରିଲେ ଯେମିତି ମୁଁ ଏଇ ଖାଇକି ବାସନ ଉଠେଇକି ଆସିଲି ଆଉ। ଆଉ ଅଧଘଣ୍ଟେ ଖଣ୍ଡେ ଗଡିବି।
ହଉ ଶୋଇପଡ ଟିକେ।
ଟିକେ ଶୋଇପଡ଼ିବି ତାପରେ ଉଠିକି ରୋଷ ସେଇ ଘର ପୋଛିବି ବାସନ ମାଜିବି। ଘରଦୁଆର ଖର କାଫୁକୁ କି ତାପରେଆଉ, ହଁ ଆଉ ତମର ଆଜି କଣ? ସକାଳେ କଣ
ହଁ ଆମର ସକାଳେ ମୁଁ ପଖାଳ ଆଉ ଆଳୁ ଭଜା ଦିଟା ଖାଇକି ଯାଇଥିଲି ମିଟିଙ୍ଗ ଥିଲା। ତାକୁ ଆସିି କଣ କଲି ନା ଖରାରେ ଯାଇ ପହଂଚିଛି। ତ ପୁଣି ସେଇ ପଖାଳ ହିଁ ଖାଇଲି। ପଖାଳ ତା ସହିତ ଟିକେ ଭେଣ୍ଡି ଆଳୁ ଭଜା।
ହଁ
ଆଉ ଯୋଉ ତା ସହିତ ଟିକେ ବାଇଗଣ ଗୋଲ ଗୋଲ କାଟିକି ଯୋଉ ଭଜା ଟିକେ।
ହଁ।
ହୁଁ
ଆଉ ବଢିଆ ଆଉ। ଖାଇସାରିଲଣି ତାହଲେ।
ହଁ ହଁ।
ଆମ ଝିଅ ଖାଇଲାଣି ନା?
ହଁ ଆଁ ସିଏ ଖାଇସାରିଲାଣି।
ଆଉ ଖାଇସାରିଲଣି ଟିକେ ଶୋଇପଡିବ ଆଉ।
ହଁ ସୋଇପଡିବୁ ଏଇନା ଦି ଜଣ ଯାକ ଟିକେ ଆଉ।
ଦାଦା ଖୁଡି ଖାଇଲେଣି ନା?
ହଁ ହଁ ସମସ୍ତେ ଖାଇସାରିଲେ ଆଉ ସେ ଏତେ ଟାଇମ ହେଇଗଲାଣି ନା ଆଉ ମୁଁ ଦି ଦିଟା ପାଖା ପାଖି ସମସ୍ତେ ଖାଇସାରିଲେଣି।
ନାଁ ଆମର ସମସ୍ତେ ଖାଇକି ଶୋଇଲେଣି କେବଳ ମୁଁ ଏଇ ଖାଇକି ଭଲ ଲାଗିଲାନି ତାପରେ ଖାଇକି ସାଙ୍ଗେ ସାଙ୍ଗେ ଶୋଇବା କଥା ନୁହେଁ। ମୁଁ ଆସିକି ଟିକେ ବାଡିଆଡେ ଚଲା ବୁଲା କରୁଚି।
ଆଚ୍ଛା, ଭଲ।
ଗଛ ପବନ ଟିକେ ଦଉଚି ପବନ ଖାଉଚି ଟିକେ ଚାଲୁଚି ଆଉ।
ହୁଁ।
ହଁ। ଆଉ।
ଆଉ ଆଉ କଣ ଖବର କୁହ ବାପା ଘର ଏବେ ଯାଉଚ ନା ଯାନ।
ରେ ବୁଲୁଚି। ଯାଇନେଇ ମା ରଜକୁ ଯିବି ଆଉ। ଭାବୁଛି ଏବର୍ଷ ରଜକୁ ଯିବି।
ଓହୋ ହଁ ଟିକେ ଯାଅ ମଝିରେ ବୁଲିକି ଆସିବା କଥା। ହଁ। ହେଲେ କଣ ସବୁ ଆସିଥିବେ ଦେଖାହବ। ଆଛା
ସାଙ୍ଗ ସେ ବା କଥା ସାଙ୍ଗ ମାନେ ସାଙ୍ଗରେ ସବୁ କଥା ହେଇଛୁ। ହଁ ବହୁତ ସାଙ୍ଗ ଅଛନ୍ତି।
ହୁଁ ହୁଁ।
ବହୁତ ସାଙ୍ଗ ସମସ୍ତଙ୍କୁ କହିଛୁ ଆସିବେ ବୋଲି ତାପରେ ଛୁଆ ପିଲା ଏଇନା ଛୁଟି ସବୁ ଛୁଆଙ୍କର ଛୁଆମାନେ ବି କହୁଛନ୍ତି ମାମୁଁ ଘରକୁ ଯିବୁ।
ଆଚ୍ଛା। ଭଲ ନା ଯାହାହଲେ ଏଇ ଛୁଆଙ୍କର ଗୋଟେ ଅଛି ରଜ ଛୁଟି। ସେମାନେ ଏଇ ଛୁଟିରେ ଟିକେ ମାମୁଁ ଘର ଯାଆନ୍ତି। ତାଙ୍କୁ ବି ଟିକେ ଭଲ ଲାଗିବ କାହିଁକି ଅନ୍ୟ ସମୟରେ କଣ ପାଠ ପଢା ରହୁଛି ଛୁଆ ମାନେ ଯାଇପାରୁ ନାହାନ୍ତି। ରଜ ଛୁଟିରେ ଟିକେ ଛୁଟି ହେଲେ କଣ ଟିକେ ବୁଲି ବୁଲାକି ଆସିଲେ ତାଙ୍କ ମାଇଣ୍ଡ ବି ଭଲ ରହିବ।
ହଁ।
ତେଣୁ ଯିବା କଥା।
ହଁ ସେଇଥିପାଇଁ ବା ଛୁଆ ପୁଅ କହୁଛି ଯିବା ମାମୁଁ ଘରକୁ ସେ କଣ ଆଉ ଯାଉଛୁ ଗାଁ ରେ ଆଉ ଦୋଳି କେମିତି ସାଙ୍ଗସାଥି ସିଏ କଣ ଜାଣୁଛି।
ହୁଁ।
ସେଥିପ ଏଥର ବାହାରିଛି ରଜକୁ ଯିବି ଆଉ।
ଭଲ ଯାଅ।
ଆଉ ତମେ ଏ ବର୍ଷ ରଜ କୁଆଡ଼େ ଯିବ ନା।
ହଁ ଆମେ ବି ଭାବିଥିଲୁ ମୁଁ ତ ଅଛି ବାପଘରେ ଯିମୁଁ ଗୋଟେ କୁଆଡେ ଗୋଟେ ବୁଲିବାକୁ ଯିବୁ ବୋଲି।
ମନ୍ଦିର ଫନ୍ଦିର ଟିକେ ଭଲ ବୁଲାବୁଲି ଦୂର ଜାଗାକୁ ଟିକେ ଯାଇକି ବୁଲିକି ଆସିବୁ। ଭାବିଚି ଦେଖିବା କଣ ହଉଛି ଆଉ ନାଇ ନାଇ ଯୋଉ ଖରା ହଉଛି।
ଦେଖା ଯାଉ କେତେ ବାଟ କୁଆଡେ ଯାଉଚି।
ପାଗ ଟିକେ ଭଲ ରହିଲେ ବୁଲିବାକୁ ଭଲ ଲାଗିବ। ଆଉ ଯୋଉ ଗରମ ହଉଛି ଖରାରେ ଆଉ ବୁଲିବାକୁ ଭଲ ଲାଗିବ କି।
ହଁ।
ଯଦି ଟିକେ ପାଗ ଥଣ୍ଡାଳିଆ ରହେ ତାହେଲେ ଆମେ ଯିବୁ। ନହେଲେ ଏଇ ଘରେ ରହିବୁ କିଏ ଯିବ ଏଇ ଖରା ଗରମରେ।
ନା ନା ଛୋଟ ଫୋଟ ଛୁଆ ଧରିକି କୁଆଡ଼େ ଯିବ।
ଛୁଆ ଟା ଅଛି ନା ଯାହାେଲେ ବି ସେ ତାକୁ ଛାଡିକି ତ ଯାଇହବନି ତାକୁ ନବାକୁ ପଡିବ। ତଣ ସେୟା କହୁଥିଲୁ।
ଯା ହଉ ଛୁଆ ଟି ଟିକେ ବୁଲି ଆସଲେ ତା ମନ ବି
ହୁଁ ସେଥିପାଇଁ ତ ଭାବିଛୁ କିନ୍ତୁ କଣ କରିବା ଖରା ଉପରେ ରହିଛି।
ତଥାପି ଛୁଆଟା କି ଗାଁରେ ଥିବ ଯଦି ଦୋଳି ପଡ଼ିଥିବ ନେଇକି ବୁଲେଇ ଆସିବ ଆଉ।
ହଁ ନା ଆମ ଗାଁରେ ଭଲ ଦୋଳି ପଡିବ ବୋଲି କହୁଛନ୍ତି। ଦୋଳି ପକେଇବେ ସବୁ ଆରମ୍ଭ ବି କଲେଣି ସବୁ ହବ। ରଜ ମହୋତ୍ସବ ଭଳିଆ କରିବେ ଖେଳ ନାଚ ଗୀତ ସବୁ କରିବେ
ହହୋ ଆଉ ବଢିଆ ଆଉ
ହୁଁ ତମେ ଆସୁନ ଆମ ଘର ଆଆଡ଼େ ବୁଲିକି ଯାଆନ୍ତ ରଜରେ
ହଉ ଦେଖିବା ବାପ ଘରୁ ଆସେ ଯିବା ଆଉ ଯିବି ଯିବି ଦେଖିବା ତମ ଗାଁ ରଜ ମହୋତ୍ସବ ଦେଖିବା ଆଉ
ହଁ ଆସିବ ଆଉ କଣ କୁହ
ଆଉ କଣ ଏଇ ଭଳିିକା ବାଡିରେ ତ ବୁଲୁଛି ଆମ୍ବ ଗୋଟେ ଗୋଟେ ପଡୁଛି ତାକୁ
ଆମ୍ବ ଆହୁରି ଅଛି ତମ ଗଛରେ
ଗୋଟେ ଗୋଟେ ଅଛି ଫାଷ୍ଟରୁ ପାଚିଥିଲା ଯେତିକି ଝଡିଗଲା ଆଉ ଗୋଟେ ଗୋଟେ ଅଛି ଯାହା ଏଇନା ଟିକେ ପବନ ଦଉଛି
ହୁଁ
ଟିକେ କାଉଁଳିଆ କରିକି ଟିକେ ପବନ ଦେଉଛି ସେ ଗୋଟେ ଗୋଟେ ଖସୁଛି
ହଁ ହଁ
କଣ କରିବା ଦେହ ପାଁ ଲାଗି କେବଳ ଖାଇକି ଖରାବେଳଟା ଟିକିଏ ଦିଭେରା ନ ବୁଲିଲେ ଭଲ ଲାଗୁନି
ହୁଁ ସେଇୟା ତ କଥା ହ ବଛ ଝିଅ ଟା କାହିଁ କାନ୍ଦିଲାଣି ମୁଁ ଟିକେ ରଖୁଛି ପରେ କେତେବେଳେ କଥା ହେବା ଆଉ
ହଁ
ହଁ